ହ୍ୟାଲୋ।
ନମସ୍କାର।
ନମସ୍। ହଁ ଶୁଭୁଛି କଣ କରୁଛ?
ହଁ ଏଇ ବସିଛି ଆପଣ?
ହଁ ମୁଁ ଏଠି ବସିକି ଟିକେ ଫୋନ ଦେଖୁଥିଲି ଆଉ।
ଆଛା ହଁ ଏଇ ଜଷ୍ଟ ଗୁପଚୁପ ଖାଉଥିଲି।
ଏବେ ଗୁପଚୁପ?
ମାନେ ବାପା ମାର୍କେଟ ଯାଇଥିଲେ ତ ମାନେ ସିଏ ନେଇଆସିଥିଲେ ଜଲ୍ଦି ବର୍ଷା ହଉଥିଲା ଗୋଟେ ଜାଗାରେ ରହିଯାଇଥିଲେ। ତ ସେ ଘରେ ଆସିି ପହଞ୍ଚିଲେ ଏବେ ଖାଇଦେଲି ଦିଟା ଆଉ।
ହଁ ଦଶଟା ହେଲାଣି ନା ଏବେ ଗୁପଚୁପ।
ଦଶଟା ହେଇଗଲାଣି ମତେ ଲାଗୁଛି ସାତଟା ଟା ହେଇଛି, ମତେ ଆଜି ଟାଇମ ହିଁ ଜଣା ପଡିନି।
ସେଥିପାଇଁ ତ କହିଲେ ଏବେ କିଏ ଗୁପଚୁପ ଖାଏ ଦଶଟା ରାତି ହେଲାଣି। ଆଉ ଭଲ ଅଛ?
ହଁ, ଆପଣ ଭଲ ଅଛନ୍ତି?
ପଢ଼ି ଚାଲଛି, ଏବେ କଣ ପଢାପଢି ଚାଲିଛି?
ଏବେ ଗ୍ରାଜୁଏସନ କମ୍ପ୍ଲିଟ୍ ହେଇଛି, ପିଜି କରିବି। ଏଇ ରଥଯାତ୍ରା ପରେ କ୍ଲାସ ଷ୍ଟାର୍ଟ ହେଇଯିବ ପିଜିର।
ଅନର୍ସ?
ସାନସ୍କ୍ରିଟ।
ଅନର୍ସ କଣ?
ସାନସ୍କ୍ରିଟ, ଶୁଣା ହଉନି ବୋଧେ ମୋ ଭଏସ?
ହଁ ଶୁଭୁଛି ଶୁଭୁଛି ସାନସ୍କ୍ରିଟ।
ହଁ।
ଅହୋ ପିଜି କଣ ଡିଷ୍ଟାନ୍ସରେ କରୁଛ ନା
ନାଇଁ ରେଗୁଲାର।
ଯେ ଗର୍ମେଣ୍ଟ ନା ପ୍ରାଇଭେଟ?
ଗମେଣ୍ଟ।
ଗର୍ମେଣ୍ଟ, କୋଉଠି?
ଆଜ୍ଞା।
କୋଉଠି ଏ ପୁରୀରେ ଅହ।
ଆଜ୍ଞା।
ହଉ ଆଉ ଭଲ ହେଲାଧି। ହଁ ମୋ ଦେହ ଭଲ ଅଛି, ଭଲ ହେଲା ଟିକେ ମୁଁ ବି ସାନସ୍କ୍ରିଟରେ ପିଜି କରୁଛି। କେତେବେଳେ କିଛି କଣ ପ୍ରୋବ୍ଲେମ ହେଲା ପଚାରିବି ଆଉ।
ହଁ କି ଭଲ ହେଲା, ଆପଣ କୋଉଠି କରୁଛନ୍ତି?
ମୁଁ ଡିଷ୍ଟାନ୍ସରେ କରୁଛି।
କୋଉ କଲେଜ?
ମୁଁ ସମ୍ବଲପୁର ୟୁନିଭର୍ସିଟିରେ।
ଓହୋ ମାନେ ସେଟା ବୋଧେ ମଡର୍ନ ସାନସ୍କ୍ରିଟ?
ହଁ ଓ ଏସ୍ ଓ ଇଉ ଓପନ ୟୁନିଭର୍ସିଟି।
ହଁ ହଁ ହଁ ହଁ।
ମୁଁ ଏଟା ଡିଷ୍ଟାନ୍ସରେ କରୁଛି ଆଉ।
ହୁଁ ତାପରେ ବିଏଡ କରିବେ ନା।
ବି ଏଡ଼ ଦେଖିଆ।
ମୁଁ ବି ଏଡ ଦେଇଥିଲି ମୋର ମାନେ ରହିଲାନି ସେତିକି ମାନେ ବି ଏଡ ମାନେ ହେଲା ଭଳିଆ। ତାପରେ ବି ଭାବ ହଁ ଏଇଥର ପା ସି ଇଉ ଇ ଟି ଦେଇଥିଲି ତାପରେ ପିଜିଟା ହେଇଗଲା କିନ୍ତୁ ବିଏଡ୍ ଟା ହେଲାନି ବିଏଡ୍ ଟା ଆଉ ଥରେ ଆର ବର୍ଷକୁ ଟ୍ରାଏ କରିବି ଆଉ।
ଓହୋ ନା ମୁଁ କେବେ ଟ୍ରାଏ କରେନି ଘର ପ୍ରୋବ୍ଲେମ୍ ବାବା ନାହାଁନ୍ତି ଆ ଏପଟେ ଆ ମୁଁ କୋଚିଂ ଗୋଟେ କରୁ କୋଚିଂ ଯାଉଛି ପଢେଇବା ପାଇଁ। ଆଉ ପ୍ଲସ୍ ଟୁ ପିଲାଙ୍କୁ ପଢ଼ଉଛି ତା ବାଦେ ଓ ଏ ଭି ଆଦର୍ଶ ସଂସ୍କୃତ ପଢଉଛି।
ହୁଁ ହୁଁ।
ଓ ସେଥିପାଇଁ ଭାବିଲି ହାୟର ଏଜୁକସନ ପାଇଁ ପିଜି ଟା କରିଦବା ଟା ବେଟର ହବ, ସେଥିପାଇଁ ଡିସ ଏଷ୍ଟାନ୍ସରେ ଆଡ଼ମିସନ୍ କରିଦେଲି ଆଉ ଆଉ ରେଗୁଲାର ରହିକି କେଉଁଠି ହଷ୍ଟେଲରେ ପାଠ ପଢ଼ିବା ଟା ଏବେ ଆଉ ସମ୍ଭବ ହବନି।
ହଁ।
ମାନେ ବ୍ୟାକ୍ ସପୋର୍ଟ କେହି ନାହାନ୍ତି ନା।
ହଁ ହଁ ଆପଣଙ୍କୁ ମାନିବାକୁ ପଢିବ ଆପଣ ମାନେ ମାନେ ଆହୁରି ପଢୁଛନ୍ତି।
ଯେହେତୁ ନହେଲେ ବ୍ୟାକ୍ ସପୋର୍ଟ କିଛି ଥାହାନ୍ତା ଯଦି, ହଁ ଆଉ ରହିକି କଉଠି ହଷ୍ଟେଲରେ କଣ ମାନେ ଏଣ୍ଟ୍ରାନ୍ସ ହେକା ଦେଇକି ମୋର ଭାରି ଇଛା ଥିଲା, ମୁଁ ବାହାରେ ରହିକି ତିରୁପତିରେ ପଢ଼େଇବା ପାଇଁ ମୋର ବହୁତ ଇଚ୍ଛା ଥିଲା, ନାନୀ କରୁଥିଲା।
ହଁ।
ନାନୀ କରୁଥିଲା ସେଠି ତ ମୋର ବି ବହୁତ ଇଚ୍ଛା ଥିଲା, ଯେ ବ୍ୟାକ୍ ସପୋର୍ଟ ଥିବା ଦରକାର ନା ଜଣେ ପୁଣି ପଛପଟୁ ସାହାଯ୍ୟ କଲେ ହଁ ଆଗକୁ ବଢିବୁ ନା କଣ? ବ୍ୟାକ୍ ସପୋର୍ଟ ନଥିଲେ ଆଉ କଣ କରିବୁ, ନିଜେ ଇଏ କରିକି କରିବା କଥା ଆଉ କଣ? ହଃ ଏପଟେ ପୁଣି ପୁଅର ଦେହ ଭଲ ରହୁନି। ତା କଥା ପୁଣି ଦେଖିବାକୁ ପଡ଼ୁଛି, ଆଉ ସେଥିପାଇଁ ଆମ୍ ବାଧ୍ୟରେ ଖାଲି ଆଡମିସନ୍ ବି କରିନଥାନ୍ତି। ତାପରେ ଏଠୁ କଣ ଭାଵ୍ ହଁ ଏବେ ଫାଷ୍ଟ ସେମିଷ୍ଟାର ସରିଗଲାଣି, ସେକେଣ୍ଡେ ସେମିଷ୍ଟାର ହବ ବୋଧେ ଏବେ ଆଉ।
ଏବେ ମାନେ ମାନେ ମୋ ବେଚ୍ ପିଲମାନେ ସେମାନେ ଯଦି ଡିଷ୍ଟାନ୍ସ କରିବେ, ଏବେ କରିପାରିବେ ନା ଡିଷ୍ଟାନ୍ସରେ?
ଏବେ ବୋଧେ ବାହାରିଲାଣି କି କଣ ବୋଧେ ମୁଁ ଆଉ ବୁଝିନି। ଜଣେ ଜଣାପଡ଼ିବ। ଜୁଲାଇରେ, ହଁ ଖାଲି ଏକ୍ଜାମ ଦବା ପାଇଁ।
କେତେ କଣ ସେମାନେ ଫିଜ୍ ‌ନିଅନ୍ତି?
ଫିସ୍ ଆଡ଼ମିଶନ ଆଠ ହଜାର ପାଆଶହ ନା ସାତ ହଜାର ପାଆଶହ। ବୋଧେ ଆଠ ହଜାର ଦଶ ହଜାର ବର୍ଷକୁ ୱାନ୍ ଇୟରକୁ ଦଶ ହଜାର ହେଇଯାଏ, କାହିଁକିନା ସେ ଫର୍ମ ଫିଲ୍ଅପ ପାଇଁ ଯୋଉ ସେମିଷ୍ଟାର ଏ-ଏକ୍ସାମ ପାଇଁ ସେମାନେ ନିଅନ୍ତି ଫର୍ମ ଫିଲ୍ଅପ ପାଇଁ ହଜା ହଜାର ନା ବାରଶହ ଲାଖେ ନଉଛନ୍ତି।
ହଁ ହଁ।
ଆଉ ଆଡ଼ମିସନ୍ ଆଠ ହଜାର ହେଲେ ସେ ଦଶ ହଜାର ବର୍ଷକୁ ଦଶ ହଜାର ହେଲେ ଦିଇ ବର୍ଷ ତ ଦିଇ ହ ଦଶ କୋଡ଼ିଏ ହଜାର ପାଖାପାଖି ଖର୍ଚ୍ଚ ହବ ଆଉ।
ହୁଁ ହୁଁ। ସେଠି ମାନେ ଯୋଉ ଯାଆନ୍ତି ଦବା ପାଇଁ ଏଗ୍ଜାମ୍ ରୁହନ୍ତି।
ନାଇଁ କଣ କି ତମର ସୁବିଧା ଦେଖିକି ତମେ ଯଉଁ ତମର ଷ୍ଟଡ଼ି ସେଣ୍ଟର ଥିବ ଯୋଉଠି ତମେ ଏଗ୍ଜାମ୍ ଦେଇପାରିବ ତୁମର ସେଣ୍ଟର ଦେଖିବେ ନାଇଁ ପ ପକେଇଲା ବେଳେ ଦେଖବ ନାଇଁ ମୁଁ ନୟାଗଡ଼ରେ କି କଟକରେ, ନାଇଁ ନାଇଁ ସମ୍ ବଲପୁର ଯିବାକୁ ପଡ଼ିବନି ତମର ପାଖାପାଖି ଯଦି ସେଣ୍ଟର ଥିବ ସେଠି ଯାଇକି ଏଗ୍ଜାମ୍ ତମେ ଦେଇପାରିବ ହଁ ସେ କଲେଜ୍ ସାର୍ଟିଫିକେଟ ଦବା କଲେଜ ପରେ ସାର୍ଟିଫିକେଟ୍
ମୋର ଜାଣି ମୁଁ ତ ଏବେ ମୋର ପ୍ଲସ୍ ‌ଥ୍ରି କଂପ୍ଲିଟ୍ ହେଲା, ମୁଁ ଏବେ ଏବେ ବୁଝୁଛି ସାଂସ୍ ସ୍କିଟ୍ ମାନେ କଣ ମଡର୍ଣ୍ଣ ଗୋଟେ ଟ୍ରାଡିସନାଲ
ଅଲଗା ଅଲଗା ଅଛି ନା ସବୁ ଅଲଗା।
ଟ୍ରାଡିସନାଲରେ ହିଁ କରୁଛି ମାନେ କରିବି ପିଜି ମର୍ଡ଼ନରେ ଥିଲା ମାନେ ପ୍ଲସ୍ ଥ୍ରି।
ହଁ ହଁ ଯେ ତମେ କଣ ନେଇଛ ସାଂସ୍କ୍ରିଟ୍ ର କୋଉ ପିଜିରେ ଟପିକ୍? ସାଂଖ୍ୟ ଯୋଉ ନେଇଛ, ଏ ସାଂଖ୍ୟ ଦର୍ଶନ ହେରା ତ ଆମର ପଢା ହଉଛି ଯୋଉ ଅଧ୍ୟାଉରା
ହଁ ସେଇଗୁଡ଼ା।
ହୁଁ ହୁଁ
ଖାଲି ଜାଣିଛି ସେଇଟା ମୋର ଟପିକ୍ ବୋଲି କିନ୍ତୁ ମୁଁ କିଛି ଏଯାଏଁ ମାନେ ସେମି
ଆମର ତ କଣ ବହି ଦେଖିବି, ମୁଣ୍ଡ ପାଗଳା ହେଇଯାଉଛି ମୋର। ଯାହା ଖାଲି ଫୋ, କିଛି ବୁଝି ହୋଉନି।
ଏକ୍ଜାମ ଯୋଉ ଆପଣ ଦୋଉଛନ୍ତି, ଦେବନଗରୀ ଭାଷାରେ ମାନେ ଲିପି
ହଁ ହଁ, ହଁ ହଁ ସାଂସ୍କିଟ୍।
ମୋର ସେଗୁଡାରେ ମାନେ ନାହିଁ। ମୁଁ ତ ଯେହେତୁ ମର୍ଡନ ପିଲା, ସାଂ କ୍ରିଟ୍ ର ତ ଆମର ସେ ଓଡ଼ିଆରେ ହୁଏ, ଓଡ଼ିଆରେ ଲେଖୁ ଆନ୍ସାର୍। ତ ଏବେ ପ୍ରାକ୍ଟିସ୍ କରତେ ପଡ଼ିବ। ହଁ।
ତ ଓଡ଼ିଆରେ ସାଂସ୍କିଟ୍ ଲେଖାହବନି।
ହଁ ଓଡ଼ିଆରେ ତ।
ଓଡ଼ିଆରେ ଲେଖୁଥିଲ ତମେ?
ହଁ। ସମସ୍ତେ ଆମ ଡିପାର୍ଟମେଣ୍ଟ ସାରା। ସବୁ ଆମ ଆମ କଲେଜ ବି ଭଦ୍ରକ କଲେଜ ବି ଏଫ ଏମ୍, ଭଦ୍ରକ ସମସ୍ତେ ତ। ଏଇଟା ମର୍ଡନ, ଯୋଉମାନେ ଟ୍ରାଡିସ୍ନାଲ୍ ନା ନା ସାଂଖ୍ୟ ଯୋଗଟା ଏବେ ପିଜି କରିବି, ସେଟାରେ ଦେବନଗରୀ।
ନାଇଁ ଯୋଉ ଗ୍ରାଜୁଏସନ୍ ଟା କରୁଥିଲ ସେଟା ଦେବନାଗରୀ ଭାଷାରେ ଲେଖୁଥିଲ ତ?
ନା ନା, ସେଟା ଓଡ଼ିଆରେ।
ଓଡ଼ିଆରେ ଲେଖୁଥିଲ।
ହଁ। ଆପଣଙ୍କର ଦେବନଗରୀ ଥିଲା କି?
ମୋତେ ଲାଗୁତ ଥିଲା ଗ୍ରାଜୁଏସନ ରେ ବୋଧେ।
ନାଁ ଆମ ପୁଣି ଅଟୋନୋମସ୍ କଲେଜ ମାନେ ଆମର ତ ସେଠି ସମସ୍ତେ ଓଡ଼ିଆରେ ଲେଖନ୍ତି।
ଡିଷ୍ଟ୍ରି କୋଉଠି ତମର?
ଅ ମୋର ତ ଭଦ୍ରକ ଡିଷ୍ଟ୍ରିକ୍ଟ। ମୁଁ କରୁଥିଲି ପ୍ଲସ ଥ୍ରୀ ବାଲେଶ୍ୱର ଏଫ ଏମ ରେ। ଏଫ୍ ଏମ୍ ଅଟୋନୋମସ୍ କଲେଜ୍।
ଓହୋ, ଭଦ୍ରକ ଘର।
ହଁ।
ପୁରୀରେ ଏବେ ରହୁଛ।
ନାଁ ନାଁ ପୁରୀରେ ରହିବି, କ୍ଲାସ ଯେବେ ଷ୍ଟାର୍ଟ ହବ ଯାଇକି ରହିବି। ନାଁ ହେଇନି। ଏଇଥର ପରା ସରିଲା ମୋର ଗ୍ରାଜୁଏସନ, ଏଇଥର ସବୁ ଏଣ୍ଟ୍ରାନ୍ସ ଦେଇକି ଫର୍ମ ଫିଲପ୍ ହେରିକା ଚାଲିଛି।
ଓହୋ।
ଆଜ୍ଞା। ଭଲ ହେଲା ଯଦି କି କିଛି ମାନେ ମୋର ସଜେସନ୍ ଦରକାର ହୁଏ, ମୁଁ ଆପଣଙ୍କୁ କଣ୍ଟାକ୍ଟ କରିବି।
ହଁ ମୋର ମୋର ବି ଯଦି କିଛି ଦରକାର ହୁଏ, ତାହେଲେ ମୁଁ ବି ଫୋନ କରିବି।
ଭଲହେଲା।
ଟିକେ କଷ୍ଟ ମତେ ହେଇଯାଉଛି କଣ କି ମୁଁ ପ୍ଲସ୍ ଟେନ୍ଥ ସାଙ୍ଗେ ଟିକେ ଯଦି ଗ୍ରାମାର୍ ଗୁଡ଼ା ଟିକେ ହେଇଥାନ୍ତା ଏବେ ଟିକେ ଗ୍ରାମର ଟିକେ ପ୍ରୋବ୍ଲେମ ହୋଉଛି। ମୁଁ ବି ସେଇ ଗ୍ରାମର କ୍ଲିୟର ନୁହେଁ। ପିଲାଙ୍କୁ ବି ଟିକେ ପଢ଼େଇଲା ବେଳେ ଗ୍ରାମର ଟି ଟିକେ ମୋର ଭୁଲ୍ ଭାଲ ହେଇଯାଏ ତ ଟିକେ ଆଡ଼ଜଷ୍ଟ କରେଇକି ନେଇଯାଉଛି ଆଉ
ଟିକେ ମାନେ ଆପଣଙ୍କର ସେତିକି ଥିବ ମାନେ। ପୋଟେନ୍ସିଆଲ ମୁଁ କିନ୍ତୁ ଏତେ ବି ମାନେ ଇଏ ନୁହଁ। ହେଇଛି କିନ୍ତୁ ଭଲ ଡିଷ୍ଟିଂସନ୍ ରଖି ମାନେ ଫାଷ୍ଟ କ୍ଲାସ୍ ତ ଅଛି ବାକି ମାନେ ମତେ ଲାଗେ ମୁଁ ଷ୍ଟ୍ରଙ୍ଗ ଆହୁରି ହବା ଦରକାର ମାନେ ଏତେ ଏତିକି ପାଠ କିଛି ବି ନୁହଁ ଏସବୁ। ହଁ।
ପଢ଼ଉଛି ଯେଉଁ ପିଲାଙ୍କୁ ବି ମୁଁ ବି ସାଟିସ୍ଫାଇ ନୁହେଁ ଯେ ମୁଁ ବି ନିଜେ ମାନେ ମୋର ଡାଉଟ୍ ମୁଁ ବି ଜାଣିପାରୁଛି ଯେ ମୋର ବି କିଛି ଶିଖିବାର ଅଛି ଆହୁରି। ମୁଁ ତ ଗ୍ରାମର ମୋର ପୁରା ନଲେଜ
ଶିଖିବାର ଅଛି। ମୁଁ ଭାବୁଛି ମୁଁ କଣ କରିବି?
ସଂସ୍କୃତ ପୁଣି ମୋର ଟିକେ ଗ୍ୟାପ ହେଇଯାଇଥିଲା ତ କିଟ ମୁଁ ଟିକେ ଛାଡ଼ି ଦେଇଥିଲି ମଝିରେ। ତ ସେଇଟା ଲେଖିବା ପାଇଁ ବି ମୋତେ ଟିକେ ପ୍ରୋବ୍ଲେମ୍ ହେଉଛି। ତଥାପି ଏବେ ଆଡ଼ଜଷ୍ଟ ହେଇଗଲାଣି ଗୋଟେ ଆଉ। କାହିଁକି ନା ପିଲାଙ୍କୁ ପଢେଇବା ଥ୍ରୋଦେ ୱାନ ଇୟର ହେଇଗଲାଣି। ମାନେ ମୁଁ ପଢ଼େଇବାର ପିଲାଙ୍କୁ ତ ମୋର ଟିକେ ହେଇଗଲାଣି କିଛି ଅବ ସେଟା ଲାଗୁନି ମତେ ଆଉ ବାକି ଟିକେ ଗ୍ରାମାର ଟିକେ କି ନଲେଜ ଦରକାର ମୋର ଯାହା ଆଉ ନହେଲେ ଆଉ କିଛି ନାହିଁ।
ଆପଣଙ୍କ ଟାଇମରେ ଖାଇବି ରୁଟି ହଉଛି ଘରେ ବନଉଛନ୍ତି ମା ତରକାରୀ ରୁଟି ହେଇସାରିଲେ ଖାଇବି ଆଉ।
ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆପଣଙ୍କ ଘରେ?
ଖାଲି ତ ପୁଅର ଦେହ ଭଲ ନାହିଁ। ନହେଲେ ଆଉ ଆମେ ସବୁ ଠିକ୍ ଅଛୁ।
ହଁ।
ପୁଅ ପାଇଁ ଟିକେ ଟେନ୍ସନ ନହେଲେ ନାଇଁ ଆଉ କିଛି ନାହିଁ।
ଏ ଟ୍ରିଟମେଣ୍ଟ ଚାଲିଛି ହେଇଯିବ ଠିକ ଠାକ।
ଟ୍ରିଟମେଣ୍ଟ ଚାଲିଛି ଯେ ଇଏ ଟିକେ ଯଦି ହଁ ମାନନ୍ତା କି ଶୁଣନ୍ତା। ସେଇଟା ହେଉଛି ଆଉ। ଏବେ ମାସେ ଦୁଇ ମାସ ଟିକେ କଣ୍ଟ୍ରୋଲ୍ ହେଇଗଲେ
ହଁ।
ଯେତିକି ଡକ୍ଟର କହିବା କଥା ଯେ କଣ୍ଟ୍ରୋଲ ଯଦି ରହିଯିବ ତାହେଲେ କିଛି ସବୁ ଠିକ ଠାକ ହେଇଯିବ ଯଦି ଇଏ କ କଣ୍ଟ୍ରୋଲ ନ ରହିଲା ତ କିଛି କରିହବନି।
ହୁଁ। ହଉ ଦିଦି ଆଉ ଗୋଟେ କଲ୍ କରିଦବ ନହେଲେ ଟାଇମ ହେଇଯାଇଛି।
ହଉ ଠିକ୍ ଅଛି ରଖୁଛି।
ଆଜ୍ଞା। ହଁ।